ମ୍ୟାଡାମ ନମସ୍କାର କଣ କରୁଥିଲେ ମ୍ୟାଡ଼ାମ ଆପଣ।
ଏଇ ଖିଆପିଆ ଲଞ୍ଚ ବି ସରିଲା। ସାରିକି ବସିଛୁ କରେଣ୍ଟ ପଡି ଯାଇଛି ଟିକେ ମେଘ ଉଠିଲା ଭଳିଆ ହେଇଛି ଆଉ ଗାଁରେ। ତ ମେଘ ଟିକେନାକୁ ଉଠେଇଲେ ଲାଇନ ପଳେଇବ ଆ ବସିଛୁ ଆ ବାହାରେ।
ଓ ନାଇଁ ଗାଁ ରେ କଣ ସବୁଆଡେ ସେମିତି ଲାଇନ ପଳଉଛି।
ହଁ ଆପଣ ସେଇଟା ବି ସେମିତି ଲାଇନ୍ ଟିକେ ମେଘ ଉଠାଇଲେ ଲାଇନ୍ ପଳେଇ ଯାଉଛି।
ବର୍ଷା ଟିକେ ଖାଲି ଅନ୍ଧାର ହଉଛି ଯଦି ଲାଇନ
ହଁ ପବନରେ ଯଦି ଗଛ ପତ୍ର ଟିକେ ହଲୁଛି ଲାଇନ ପଳେଇ ଯାଉଛି।
ବାସ୍ କାହିଁକି ନା ଏବେ ସବୁ ଗଛ ଭାଙ୍ଗି ଯାଉଛି ତାର କାଳେ ଛିଡିଯିବ ସେଥିପାଇଁ ଲାଇନ କାଟି ଦଉଛନ୍ତି ସିଏ ବି ଘଣ୍ଟା ଘଣ୍ଟା।
ହଁ ହଁ ଏ ପ୍ରୋବ୍ଲେମ ଟା ତାହଲେ ଗାଁରେ ନୁହଁ ସବୁଆଡେ ହଉଛି। ଜେଜେମା ଓ ଆଉ ଖିଆପିଆ ଆଜି କଣ ହେଇଛି।
ଆଜି ମୁଁ ଟିକେ ଯାଉଛି ଯୋଉ ଜିମ୍ ଟିକେ ମଝିରେ ମଝିରେ ଡାଏଟ ଖାଇବା ଖାଇ ଦଉଛି ଝଡିବା ପାଇଁ ତ। କିନୁଆ ଆମର ଯୋଉ ଆସେ।
ହଁ ହଁ।
ବାସ୍ ତାର ଗୋଟେ ରେସିପି ଆଜି ବନେଇଥିଲି ବଢିଆ। ମାନେ ସେଥିରେ କି ନୂଆ ରାଇସ ବନେଇଥିଲି। ହେଲେ ସବୁ ପରିବା ପକେଇକି ଯେମିତି କି ଆମର ବିଟ୍ ହେଇଗଲା ବିଟ୍। କୋବି ଫୁଲକୋବି ଆଉ କ୍ୟାପ୍ସିକମ୍ ଆଉ ଗାଜର ପିଆଜ ଏଗୁଡା ସବୁ ବିନ୍ସ। ଏଗୁଡା ସବୁ ଟିକେ ଭାଜିକି ତା ଦେହରେ କି ନୂଆ ଟିକେ ଭିଜେଇକି ରଖିକି ତାକୁ ପକେଇଲି ତାକୁ ରାଇ ଭଳିଆ ଆମର ଯୋଉ ପୁଲା ଓ ରାଇସ ବନାଏ ବନାହୁୁଏ ସେଇ ଭଳିଆ ବନେଇଥିଲା ଟିକେ।
ତା ଦେହରେ କଣ ସବୁ ମସଲା ପଡିଲା ଯୋଉ ଇଏ ମସଲା କଣ।
ମସଲା କଣ ତେଲରେ ଟିକେ ଖାଲି ଅଦା ରସୁଣ ପେଷ୍ଟ ଆଗ ପକା ପକେଇ ଦେଇଥିଲି ଅଳ୍ପ ବାସ୍ନା ପାଇଁ ଆଉ ତାପରେ ସବୁତିକ ପରିବା ପକେଇକି ଭାଜିକି ଏଇ ଯୋଉ କି ନୂଆ ଟା ପକେଇକି ଭାଜିକି ପାଣି ଯେତିକି ମାପରେ ଦେଇକି ତାକୁ କୋଉ ଘୋଡେଇ ଘୋଡେଇ ଟିକେ କରିବାରେ ଆଉ ସେଇଥିରେ ସେ କି ନୂଆ ଟା ବି
ସିଝିଗଲା ଖାଲି ବତୁରେଇ ଦେଲେ ଏଇଥିରେ ପକେଇଦଲେ।
ହଁ ବତୁର ନାଇଁ ଧୋଇକି ଏମତି ଛାଣିକି ଯୋଉ ଛଣା ଆମର ଆସିଛି ଜାଲି। ଛୋଟ ସେଇଥିରେ ଥୋଇଥିଲ ଏ ଗୋଟେ ଛୋଟ ଗୋଲ ଦାନା ଭଳିଆ ନା।
ହେଲେ କଞ୍ଚା ଆପୁ
କଞ୍ଚା ବି କରିପାରିବ। କଞ୍ଚା ବି କରିପାରିବି ଆଉ ଗୋଟେ ଜିନିଷ କି ତାକୁ ଡାଇରେକ୍ଟ ପ୍ରେସରରେ ବି ହବ। ଗୋଟେ କଡେଇରେ ଟିକେ ଭଲ ଟେଷ୍ଟ ଆସେ। ଘୋଡେଇକି କଲେ ସେଥିପାଇଁ ମୁଁ। ଅଶି ହଁ ମସଲା ଆଉ କିଛି ନାହିଁ ସେଇ ଅଦା ରସୁଣ ସେଇଟା ମାନେ। ନାଇଁ ଖାଲି ବାସ୍ନା ପାଇ ସେଇଟା କଷା ହବନି ପରିବା ସେଥିରେ। ଟିକେ ଭଜେଇକି ଏଇଟା ପଡିକି ଘୋଡା ହେଇ ପାଣି ଦିଆଇକି ଘୋଡା ହେଇ ସେ ଭାନେ ଯୋଉ କି ନୁଆଟା। ଯିବ ଭାତ ଭଳିଆ ସିଏ ହେଇଯିବ ଯେତେବେଳେ ସିଝିଯିବ ହାତରେ ମାରିକି ଦେଖିଲେ ସିଏ ହେଇଯାଇଥିବ। ଲୁଣ ପକେଇ ଆଉ କିଛି ଏକ୍ସଟ୍ରା ମସଲା ନାହିଁ ପାଖରେ। ସେଟା ଭଲ ଲାଗେ ତାର। ତା ସହିତ ମୁଁ ସାଲାଡ ବନେଇଥିଲି କାକୁଡି ଫାକୁଡି ସବୁ ପକେଇକି ପୁରା। ବାଉଲ ଫୁଲ ପୁରା ଦିନରେ କିନା ସାଲାଡ ତାପରେ ଆମର ଟିକେ କୁନ୍ଦୁରି ଭଜା ହେଇଥିଲା।
ହୁଁ।
ସେଥିରୁ ଟିକେ ଖାଇ ଦେଇଛି।
ହୁଁ ଘରେ ସମସ୍ତେ ସେୟା ଖାଇଲେ।
ନାଇଁ ନାଇଁ ଏକା ମୁଁ ଖାଇଲି ଆଉ ମୋ ଶାଶ ଶାଶୁଙ୍କର ମୋର ଏ ଖାଇଲୁ ଆଉ। ତୋ ଘରେ ଆମେ ଦିଯଜଣ ଖାଇଲୁ ଆଉ ନାଇଁ ସିଏ ତାଙ୍କ ଗାଁ। କୁ ଯାଇଛନ୍ତି ତାଙ୍କ ମାଙ୍କ ପାଖକୁ ଟିକେ ଦେହ ତାଙ୍କର ଭଲ ନ ଆମେ। ଉ ହଁ ନାଇଁ ମୋ ଶାଶୁ ଖାଇଲେ ପକାଳ ମୁଁ ଏକା ଖାଉଛି ସେଇ ଜିନିଷ।
ଓହୋ ହଁ ମୁଁ ସେଇଆ ଭାବିଲି ଆଉ ତ ଏମାନେ ସବୁ ଖାଇବେନି।
ହଁ ସମସ୍ତଙ୍କୁ ସବୁ ଜିନିଷ ଟା ଭଲ ଲାଗିବନି ନା ପାଟି। କିନୁଆ ଯେ ଆମର ଖିଚଡି ଆ ଖିଚଡିଟା ଏମତି। ପ୍ରେସର କୁକରରେ ଯେମିତି ମୁଁ ବନାଏ ରସୁଣ ତେ ତେଲ ନହେଲେ ଘିଅ ଆଉ କୋଉଥିରେ ବେଶ୍ ମାନେ ଟେଷ୍ଟ ଏତେ ଆସେନି। ଆ ନର୍ମାଲ ଚାଉଳରେ ବି ବନେଇଲେ ହବ ଯେମିତିକ ଆମର ଅରୁଆ ଚାଉଳରେ। ଏ ଉସୁୁନା ଅ ଆଉ ଆମର କିନୁଆରେ ଡାଲି ସବୁ ଖାସ ମୁଗ ଡାଲି ଟା ଅଧିକା ମସୁର। ଆଉ ବ ଯୋଉ ବୁଟ ପକେଇବାନି ସେ ଚଏସ୍ ହିସାବରେ ଯଏ ପକେଇ ପାରିବନି ଯୋଉ। ଇଚ୍ଛା ଯାହାର ହବ ନହେଲେ ହରଡ ଟା। ହରଡ଼ଟା ପକେଇଲେ ମିକ୍ସ ହଁ ମିକ୍ସ କରିକି ସବୁତିକ। ହୁଁ ଉପମା ଭଳିଆ ଯଦି ବନେଇଆ ହବ ଉପମା ଭଳିଆ ବନେଇ ହବ ଆରାମସେ ଏଇ ଯୋଉ ମୁଁ ବନେଇଲି। ଯୋଉ ରାଇସଟା ଯୋଉ କହିଲି ମାନେ ରାଇସ ଭଳିଆ ଫୁଲଉ।
ଏଇଏ ତ ହଁ ୱାନ୍ ଟାଇପ ଏଟା ଗୋଟେ ହଁ ଏଇ ଭଳିଆ ୱାନ୍ ବନେଇବ।
ହବ ଦଲିଆ ଟା ଯେମତି ଟେକ୍ସଚର ର ଏଇଟା ବି ସେଇଭଳିଆ ଟାଇପ ର ତାକୁ।
ଅଦରସୁନ ପେଷ୍ଟ। ଥିଲା ଆମେ ସେଥିରେ ଆଉ ଉପମାରେ ମାନେ ଅଦା ରସୁଣ ପେଷ୍ଟ
ହୁଁ ଅଦା ରସୁଣ ପେଷ୍ଟ। ଅପସନାଲ ମୁଁ ସେଇଟା ମତେ ଟିକେ ବାସ୍ନା ଟା ଭଲ ଆସେ ବୋଲି ସେଇ। ଯୋଉ ଖାଇବାର ସେଥିପାଇଁ ପକେଇଥିଲି ନହେଲେ ଉପମା ଯେମିତି ଯୋଉ ଧର ସୋରିଷ କି ଯାହା ବି ପକେଇକି ଜିରା ହଁ ଜିରା ପକେଇକି ପରିବା ଯେମିତି ଭାଜିକି ଏଇଟା ପକେଇକି।
ଓ ଭୃସଙ୍ଗ ପତ୍ର ଏସବୁ
ବାସ୍ ବାସ୍ ବାସ୍ ବାସ୍ ଆକୁ ପାଣି ଦେଇକି ସିଝେଇ ପାରିବ ଆଗେ ନହେଲେ ଆ ଗରୁ ଯଦି ବଏଲ କରିଦେଇକି ହଁ ସିଝେଇ ଦେଇକି ତାକୁ ମିଶେଇ। କି ଗୋଳେଇ ଦେଲେ ହଳଦୀ ହଳଦ ଯାହା ପକେଇବା କଥା ଯେମିତିମାରି ଯେମତି ଖାଆନ୍ତି ପ୍ରିଫର କରନ୍ତି। ଏମିତି ବି କରିପାରିବେ ବଢିଆ ଖାଇବା ହେଲ୍ଦି ବି ଟେଷ୍ଟି ବି। କିଛି ଅସୁବିଧା ନାହିଁ ଖାଇବାରେ।
ଆଉ ଅପସନ କଣ ଅଛି ହେଲ୍ଦି ଅପସନ୍ ଆଉ କଣ ଅଛି?
ଆମର ଯୋଉ ସବୁ କୁହା ହୁଏ ଯୋଉ ଯୋଉ ପ୍ରକାରର ସାଲାଡ ସବୁ ହେଲା ଯେମିତି କି ଆମର ଯୋଉ ଛୋଲେ ଚଣା।
ହଁ।
ଚଣା ର ଗୋଟେ ଆଉ କଳା ଚଣା ଧଳା ଚଣା ଦିଟା ଅ ଚି ତାକୁ ବଏଲ୍ କରିପାରିବେ ହେଲା ତାକୁ ବଏଲ୍ କରି କି ତା ଦେହେରେ କାକୁଡି ପିଆଜ ଗୋଟେ ଥାଏ ତାକୁ ଯଦି ଭାଜିକି ଆମନ ମସଲା ଉମ ଟିକେ ଯୋଉ ଗୁଣ୍ଡ ମସଲାରେ ରୋଷ୍ଟ ଟାଇପ୍ ର କରିକି ଏବେ ତ ସେମିତି ସବୁ ତ ଯୋଉ ଟିକେ ପ୍ୟାନ୍ ରେ ଫ୍ରାଏ କରୁଚନ୍ତି ସେମିତି ଟିକେ ଉବ କୁ ଭାଜି ଭୁଜି ତାକୁ ପକେଇକି ସାଲାଡ ମିକ୍ସ କରି ପାରିବେ ଆପରେ ଖାଲି ସିଝା ଟା ପକେଇଲେ ଟିକେ ଲେମ୍ବୁ ଚୁପୁଡିକି ଆଉ ତା ଦିଏରେ ଚାଟ୍ ମସଲା ପିଆଜ କାକୁଡି ଟମା ଟର ଆଉ ଗା ଜର ଟା ନହେଲେ ଚଳିବ ବଟ ଯାହାକୁ ଯୋଉ ହିସାବରେ ଭଲ ନିଜକୁ ଯାହା ଭଲ ଲାଗିଲା ସବୁ
ଆଉ ଏଇଟା କଣ ଯୋଉ ଉଁ କଁ କଇଲେ ବେସନ ଯୋଉ ଚିଲାଟା କରୁଚନ୍ତି ସେଇଟା କଣ ହେଲ୍ଦିରେ ଯିବ?
ବେସନ ଚିଲା ମୁଗ ଚିଲା ବେସନ ଚିଲା ଟୁ ବେଟର ହେଲା ମୁଗ ଚିଲା। ଟା ମୁଁ ସେଟା କରେ। ବାଟିକି ମାନେ ମୁଗଟାକୁ ବତୁରେଇଦେବେ ରା ତିରେ ଯଦି ସକାଳେ ଖାଇଆର ଅଛି ଆପଣ ଯଦି ରାତିରେ ଖାଇବେ ସକାଳୁ ବତୁରେଇ ଦେବେ। ପାଁ ଛଅ ଘଣ୍ଟା କାଫି ବତୁରେଇ ଦେଇ କି ଅ ଆମର ଯୋଉ ଗୋଟା ବୁ ମୁଗ ହଉ ଏ ଯେମିତି ଆମେ ଡାଲି ବନଉଛୁ ସେଇ ମୁଗ। ମୁଗ ବି ହଉ ଯୋଉ ମୁଗ ହେଲେ ଚଳିବ ହଳଦିଆ କି ଅ ଗ୍ରୀନ୍ ଯାହା ବି ହେଲେ ଚଳିବ ତାକୁ ବତୁରେଇ ଦେଇକି ତା ପରେ ସଖାଳେ ତା ଦିହେରେ ଟିକେ ଧନିଆ ପତ୍ର ଜିରା ରଶୁଣ ଅଦା ଲଙ୍କା କଞ୍ଚା ଲଙ୍କା ବାଟି ଦେଇକି
ହୁଁ।
ହଁ ତାକୁ ବେଶୀ ପାଣି ଦବାର ନାଇଁ। କାହିଁକି ନା ପାଣି ଦେଲେ, ହଁ ଆଉ ଯଦି ଗୋଟେ ପକେଇକି ଆଗେ ଦେଖିବେ ଯଦି ନହବ ଗୋଟେ, ତା ଦେହେରେ ଆଉ ଟିକିଏ ବେସନ ଟିକେ ପକେଇଦେବେ। ଟିକିଏ ଅ ବେସ
ଅ ଯଦି ପାଣିଆ ହେଇଯାଇଥିବ ଆପଣ କହୁଚନ୍ତି ଯଦି ପାଣିଆ ହେଇଥିବ ଲାଗିବ ଉଠିବନି ତାୱା ରୁ ତାହେଲେ ଟି
ହଁ ହଁ ବାଟିଲା ସେଥିପାଇଁ ଯଦି ଧ୍ୟାନ୍ ରଖିବା ଯେ ବେଶୀ ପାଣିଆ ନ କରିଆ। ଯେମିତି ଆମର ଚକୁଳି ଆଣ ଯେମତି ହୁଏ ସେଇଭଳିଆ। କଲେ ସେଇଟା ଗୋଟେ ଭଲ ଅପସନ୍ ତା ସଇ ତ ନଡିଆ ଚଟନି ହେଇଗଲା ଉ ବୁ ଯୋଉ ଆମର ବୁଟ ଚଟନି ଯୋଉ ବନାନ୍ତି।
ସେ ଟିକେ ଉଠିବାରେ ତାୱାରୁ ଟିକେ ଉଠିବାରେ ପ୍ରବ୍ଲେମ୍ କରେ ନା।
ନା ନାହିଁ ପ୍ରୋବ୍ଲେମ ତ ମୋଆଡୁ ତ ଯେତେଥର ମୁଁ କରୁଛି ହଉନି। ପ୍ରୋବ୍ଲେମ୍ ଯଦି ଜଣ ଜଣଙ୍କର ସେମିତି କୁହନ୍ତି କାଳେ ଲାଗିଯିବ ଯଦି ନନ୍ଷ୍ଟିକ ରେ ହଁ ଅସୁବିଧା ହବନି। ହଁ ହଁ ନନଷ୍ଟିକ ରେ ବିନା ତଳେ ବିନା ତେଲରେ ହେଇଯିବ। ସେଇଟା ଅସୁବିଧା ହବ।
ଥିବ।
ସେଇଟା ଲାଗିବ ବଟ୍ ନ ଏମିତି ନର୍ମାଲି ଲାଗେନି।
ଅଁ।
ଆଉ ଏଇଟା ଟିକେ ଟାଇମ୍ ରେ ସିଝେଇଲେ କାଇଁନା ଏଇ ଯୋଉ ଯେହେତୁ ଆମେ କଞ୍ଚା ଜିନିଷ ଟା କରୁଚେ।
ହଁ।
କମ୍ ଆଞ୍ଚରେ ଏ ଟ୍ରାଏ କରିବେ ସେ ନିଜେ ଛାଡିଲେ ପଲଟେଇଆକୁ।
ହୁଁ। ଆଉ ରଇଲା ନନ୍ ଭେଜ୍ ଓପେରେ କଣ ଡାଏଟ୍ ଆଇଟମ୍ ନନ୍ ଭେଜ୍ ଓପେରେ?
ଓ ଅଣ୍ଡାର
ହୁଁ ଆମଲେଟ ହଁ।
ଅଁ ସେଇଟା ରଇଲା ଏଗ୍ ସାଲାଡ ବି ରଉଚି। ଏ ସିଝେଇକି ତାର ହଳଦିଆ ଯେମିତି ଆମୁକୁ କୁହାହଉଛି ତିନିଟା ଅଣ୍ଡାରୁ କେଶରରେ ତିନଟା ଅଣ୍ଡା ଖାଉଛ ଗୋଟେ ଅଣ୍ଡ ର କେଶର ଖାଅ କେଶର ଟା ଖାଆନ୍ତି ଆମର ୱେଟ୍ ବଢେଇଆ ପାଇଁ।
ହୁଁ ହୁଁ।
ଓଜନ ବଢ଼େଇବା ପାଇଁ ଆମେ କେଶର ପ୍ରିଫର କରନ୍ତି। ଓଜନ କମେଇବା ପାଇଁ ଆମେ ଧଳା ପାଟ୍ ଟା ଖାଉ।
ହଁ ଏଟା ରହୁଛି ଫ୍ୟାଟ୍ ବେଲି କହୁଚନ୍ତି, ଏଟାକୁ ପ୍ରୋଟିନ୍ ବେଲି କହୁଚନ୍ତି ଆଉ।
ଯୋଉ ଜିନିଷ ଟା ନନଭେଜ ଜିନିଷ ଟା ତମେ ବଏଲ୍ କରିକି ଖାଇ ପାରିବ ସେଇଟା ଆମର ହେଲ୍ଦି ହ ସ ନେଇ ଯିବ। ଇଏ ଏବେ ଯୋଉ ଆମର ଏୟାର ଫ୍ରାୟାର ଆସିଗଲାଣି ତା ଦେହରେ ବିନା ତେଲରେ ଯୋଉ କରୁଛନ୍ତି। ସବୁ ହେଇପାରୁଛି ହଁ ଗ୍ରୀଲ୍ ଗ୍ରୀଲ୍ ଜିନିଷ ବି ଯେତିକି ଗ୍ରିଲ ରହୁଛି ସବୁ ଯେମିତି ମାନେ ତେଲ ମସଲା ଆଭଏଡ କରିକି ଖାଇ ପାରିବ ଆଉ ଗୋଟେ ବି ଏମିତି ଯୋଉ ଚିକେନ ଆମର ଚି ତା ଦେହରେ ଦହି ଆଉ ଯୋଉ ତନ୍ଦୁୁରୀ ମସଲା ଗୋଳେଇ ଦବ ଆଉ ଯେମିତି କି ଯୋଉ ଜିରା ଧନିଆ ଗୁଣ୍ଡ ଯାହା ସବୁ ଗୁଣ୍ଡ ମସଲା ରହିଲା ଆମର ସେ ଗୁଡା ଗୋଳେଇ ଗାଳେଇ ତାକୁ ମ୍ୟାରିନେଟ ଟିକେ ଦହି ବଢିଆ ସେ ଯୋଉ ମୋଟା ଦହି ହ କଟ୍ କୁହନ୍ତି ସେଇଥିରେ ତାକୁ ମ୍ୟାରିନେଟ କରିକି ବସାଦହି କୁହନ୍ତି ଯୋଉଟା ସେଇଟାରେ ଏ ର ରଖିଦେଇକି କିଛି ଟାଇମ ଯେତେ ଟାଇମ ରଖିଲେ ଟିକେ ଭଲ ରଖିଦେଇକି ତାୱରେ ଆମର ଆ ଉ ଭାଯୁ ତାୱା ହଉ ଏ ଫିର୍ କଡେଇରେ ପତଲା ପତଲା ପିଆଜ କ୍ୟାପସିକମ୍ କାଟି ଦେଇକି ଭାଜିକି ଏଇ ଚିକେନ ଟା ବି ତା ଦେହରେ ପକେଇକି ଭାଜିବେ ମିଶିକି ସେଇଟା ଗୋଟେ ହେଲ୍ଦି ଅପସନ ରହିବ।
ଆଉ ପନିର ଉପରେ ହେଲେ
ପନିର କୁ ବି ସେଇ ପନିର ସାଲାଡ ରେ ହବ ନହେଲେ ଗ୍ରୀନ୍ ବାଲା ହବ ତାୱରେ
ଖାଇବା।
ହଁ କଞ୍ଚା ପକେଇି ଖାଇହବ କଞ୍ଚାଟା ହିଁ ବେଷ୍ଟ। ଭଲ ଟେଷ୍ଟ ଲାଗେ। ସେଥିପାଇ ଘରେ ପନିର୍ ଟା ଚଣା ହଁ ହଁ। ସେଇ ଚଣା ସାଲେଡ ରେ ମୁଁ କାଏ ନହେଲେ ଖାଲି କାକୁଡି ପନିର ର ବି ସାଲାଡ ହୁଏ ଖାଲି କାକୁଡି ପନିର ଟିକେ ଧନିଆପ ର ପକେଇେବେ ଲେମ୍ବୁ ଚୁପୁଡ଼ିଦବେ ସେଇି ଖାଇବା ବି ବଢିଆ ଲାଗେ।
ଅହୋ। ନାଇଁ ମୁଁ ଏଇ ଚଣାଟା ତ ସିଝା ଟା ମୁଁ ସେଟା ବନେଇି ଖଏ ମୁଁ ଭାବି ତାରେ ପନି ପକେଇହବ କି ନାଇଁ?
ହଁ ପନିର ପକେଇ ହବ୍ ମୁଁ ପକେଇକି ଖାଏ ସେଇଟା ମୁଁ କରେ ଆ ମ
କି ବନଉଛନ୍ତି ଯେ କେମତି ସେ ତା ପ୍ରୋସେସ କଣ?
ଚଣା ଟିକି ବନେଇିବା ପାଇଁ ମାନେ ଯୋଉ ଇଏ ଚଣା ଛୋଲେ ଚଣା ର ହଁ ଯୋଉ ଧଳାଚଣା ଟା ହଁ ସେଇଟାକୁ ସେଇ ଟିକି ଅ ଯେମିତି
ତାକୁ ସିଝେଇକି ଗ୍ରାଇଣ୍ଡି କରୁଛନ୍ତି ନା କଞ୍ଚା?
ସିଝେଇ କି ସିଝେଇ କଲେ ତାର ହଁ ସେଟିକେ ମାନେ ଆମ ବା ସିଝେଇ କଲେ ଗ୍ରାଇଣ୍ଡିଙ୍ଗ କରିବନି ଆଉ ହାତରେ ନହେଲେ ଏ ଯୋଉ ଆମର ଆସୁଛି ଏବେ ଯୋଉ ଆଳୁ ଜୋତରେ ହଁ ହଁ ହଁ। ଫାର୍ଷ୍ଟ ଆଳୁଚ ହଁ ହଁ ହଁ କାଠର ଭେ ଯହା ଯାହା ପାଖରେ ଯୋଉ ଭଳିଆ ଆଭେଲେବୁଲୁ କେତେ ସେମତି ସେଇଥିରେ କରିକି ଯାହା ଯେମିତି ଆମର ପକେଇବା କଥା ଆଉ ଯୋଉ କି ପିଆଜ ପକେଇଲ ହଁ ହଁ। କାହିଁକି ନା ମୁଁ ସେମିତି ଆମର କନ୍ଧମୂଳରେ ବନେଇଥିଲି ଟିକି।
କ ସିଜେଇକୀରୀ।
ହଁ ବଢିଆ ବନୁଛି କଧମୂଳ ର କେତେ ରେସିପି ଅଛି? କନ୍ଧମୂଳ ଟା କୁ ସିଝେଇଲି ବଢିଆ କିିନି ଆଉ କାହିଁକିନା ଯଦି ଭଲ ସେ ନ ସୁଝେଇବେ ସେ ପୁରା ଜେମିତି ଡା ଶୁଖିଲିଆ ଶୁଖିଲିଆ ହାତରେ ଚିପିକିବ ହେଇପାରିବନି ଜମା। ତା ଆର୍ ବଢିଆ ସେ ସିଝିଲେ ସେ ଅଟୋମେଟିକ ଚୋପା ଛଡେଇବାକୁ ସୁବିଧା ହବ ତାର। ବଡ ମୋଟା ବାଲା ନେଲେ ଭଲ ତାକୁ ଚପା ଛଡେଇକି ତା ଦେହରେ ଏମିତି ପିଆଜ ଅଦା ରସୁଣ ପେଷ୍ଟ ଦିଅ ୟା ଫିରି କାଟିକି ଦିଅ ଛଟ ଛୋଟ ଆଉ ସେମିତି ଦେଇଦେବେ ଆଉ ଗୁଣ୍ଡ ମସଲା ସବୁ ରୁ ଟିକେ ଟିକେ ଚଏସ୍ ହିସାବରେ ଲୁଣ ପତ୍ର ଧନିଆ ପୁଦିନା ଯାହା ପତ୍ର ପକେଇକି ତାକୁ ଘିଅ ଦେଇକି ଯଦି ହେଲ୍ଦି ଅପସନ ନାଇ ଘିଅ ଦେଇକି ଟିକେ ତାକୁ ବସ ଏମିତି ହାତରେ ଗୋଲ ଗୋଲ କରିକି ଟିକି ସେପ ଦେଇକି ଥୋଇକି ହଁ ତାକୁ ଆଉ ରାଶି ପକେଇଲେ ବି ବଢିଆ ଲାଗେ ଉପରୁ ମୁ ଟିକେ ରାଶି ପକାଏ ଧଳା ରାଶି ସେଟା ଟିକେ ବଢିଆ ଲାଗେ ଆଉ ନହେଲେ ତାକୁ ବଏଲ କରିକି ଆମର ବି ଗୋଟେ ଆ ଏବେ ଚିଲି ଗାର୍ଲିକ ଯୋଉ ରସୁଣ ଲଙ୍କାର ଗୋଟେ ଆସୁଛି ତେଲ। ହଁ ଭଳିଆ ତାକୁ ଦେଇକି ଆଉ ଟିକେ ମହୁ ଦେଇ କି ହନି ଚିଲି ଗାର୍ଲିକ ପ ଯୋଉ ସେଟା କୁହନ୍ତି ଆଉ ଏଇଗୁଡାକୁ ଗୋଲ ଗୋଲ କା ଟି ଦିଅନ୍ତିଟ ଯୋଉ ଆମର କନ୍ଧମୂଳକୁ କାଟିକି ସେଇଥିରେ ଟିକେ କି ଭାଜିଲା ଭଳିଆ କରିକି ଖାଇ ପାରିବେ ସେଇଟା ବି ମାନେ ଏମତି ନର୍ମାଲି ଯୋଉ ଜଳଖିଆ ହିସାବରେ କି ରାତିରେ ଡିନର କଲେ ଖାଇପାରିବେ। ସେମିତି ସବୁ ରହୁଛି ରେସିପି ବହୁତ ସାରା ରହୁଛି ଜିରୋ ଅଏଲ ରେ ବିନା ତେଲରେ ଆମର ସୋୟାବିନ୍ ଯୋଉ ଆସୁଛି। ମିଲ କଣ ସୋୟା ବଡି କୁହନ୍ତି। ତାର ବିରିୟାନୀ ଚିକନ୍ ଚିକେନ ବିରିୟାନୀ ଡାଇରେକ୍ଟ ପ୍ରେସରରେ ହେଇଯିବ। ବିନା ତେଲରେ।
ବହୁତ ସାରା ଜିନିଷ ଆସୁଛି ଏମିତି।
ହୁଁ- ହୁଁ।
ହ୍ୟାଲୋ।
ଆଚ୍ଛା। ହଁ ହଁ ହଉ ଠିକ ଅଛି ହଁ ହଁ ଆମେ କଥା ହବା ପୁଣି ଆଉ। ତ କଣ